ଆଜ୍ଞା ସୁବୁଚି ହଁ ହଁ। ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
ହଁ କଣ କରୁଚ ସନ୍ଧ୍ୟାବେଳେ?
ଏଇଠି ବସିଚୁ ଆଉ ତମେ କଣ କରୁଚ?
ଏଇ ପକୁଡ଼ି ଦିଟା ଛାଣୁଚି ଆଉ କଣ କରିବି ପକୁରି ବରା ଛାଣୁଚି।
ହଁ ଏବେ ତ ବର୍ଷା ପାଗରେ ପକୁଡି ପକୁଡି ବରା ବହୁତ ଭଲ ଲାଗିବ ଖାଇବା ପାଇଁ ବି ଗରମ ଗରମ।
ଚି ଆସ ଖାଇବ ହୁଁ। ଆସ ହୁଁ ମା ମା କଣ କରୁଚନ୍ତି?
ଏଇଠି ବସିଚନ୍ତି ମା, ସାନ ବୋଉ, ଭାଉଜ ବସିକି କଥାବାର୍ତ୍ତା କଥା ହଉଚନ୍ତି।
ହଁ ତମ ମ ମା ତମ ମାଙ୍କୁ ତମ ବୋଉଙ୍କୁ ଆଉ ତମ ବଡ ବୋଉଙ୍କୁ ତମ ଭାଉଜଙ୍କୁ ସବୁ ସ୍ତିଙ୍କି କହିବ ବହୁତ ବହୁତ।
ଆଜ୍ଞା।
ହୁଁ। ଆଉ ତାଙ୍କ ଦେହ ପା ସବୁ ସୁସ୍ଥ ଅଛି? ଘରେ ସମେସ୍ତେ କଣ କରିବେ ଟେଲିଭିଜନ ଦେଖୁଚନ୍ତି ଆଉ।
ଅ ହ।
ହୁଁ ଏବେ ଗୁଣ୍ଡିଚା ବାହୁଡା ନା ସବୁ ନା ଟେଲ ଦେଖଉଚି ଟିଭି ରେ ସବୁ ସିଧା ପ୍ରଚାରଣ କରୁଚି ପ୍ରସାରଣ। ସେଇରା ସବୁ ଦେଖଉଚି ଜଗନ୍ନାଥଙ୍କ ବିଷୟରେ। ହୁଁ ଜଗନ୍ନାଥ ଏଭ ଏବେ ତ ଜରରେ ଅଛନ୍ତି ଶୋଇଛନ୍ତି ଜରରେ ଏଇକାଥେ ଉଠିବେ। ହଁ ହୁଁ ଆମର ବହୁତ ସାରା ପିଜୁଳି ହେଇଚି ଖାଇବ ଯଦି ଆସ।
ହଁ କେବେ ପଠାଅ ଆମ ପାଇଁ।
ପାଣିଚିଆ ଲାଗୁଚି ପିଜୁଳି ଗୁରାକ କାହିଁନା ବର୍ଷା ଯ
ପାଣିଚିଆ ପିଜୁଳି ଅତି ଅତି ପାଚି ଗଲେ ନା ଅତି ପାଚିଗଲେ ପାଣିଚିଆ ଟା ପିଜୁଳି ଲାଗେ।
ନାଇଁ ନାଇଁ
ଆଜ୍ଞା।
ଅସି ପାଚି ନା ନା ଅତି ପଚିନେ ଆମର ଏଠି । ଭଲ ତାର ଦର୍ଶନ ପାଉନାହିଁ। କୁଆଡେ ଗଲେ କେଜାଣି ହେବେ ଯୋଉ ନା ମୁଁ ଆଉ ପାଉନାହିଁ ତ ହଁ ଟାଇଲ ପାଇଲିି ଏ ଥରକ। ହେଲେ କଣ ହବ ଡାଳଟି ଖସି ଗଲା।
ଆଜ୍ଞା ତାକୁ ଜୋରେ ଆଉ ଖୁସିରେ ଟାଣିକି ପିଜୁଳିଟି ନେଇ ଆସନ୍ତୁ।
ହଁ ଆଣୁଚି ଆଁ ଯ ପଡିବି ମୋ ଗୋଡ଼ ହା ଭାଙ୍ଗି ଯିବ ମୁଁ ଗ ସମଙ୍ଗରେ ଡାଳଟି ଆଙ୍କୁରିଟି ପଳେଇଲା ଆଉ ପାରି ହବନି
ଆଜ୍ଞା ଆଉ ଧୀରେ ପାଡ଼ ପାରନ୍ତୁ ନହେଲେ ଆପଣଙ୍କ ଗୋଡଟି ଖସିକି ତଳେ ପଡିଯିବେ ଆପଣ। ପିଜୁଳି ଧିଅରେ ବିଟ ଲୁଣ ପକି ଖାଇବେ ବହୁତ ଭଲ ଲାଗିବ ବିଟ ଲୁଣ ଚାଟ୍ ମସଲା।
ହୁଁ। ହଉ ହୁଁ। ଆଉ କଣ ହ କର ଖାଇଥିଲ କଣ?
ଖାଇଥିଲି ଭାତ ପଖାଳ ଭାତ ମାଛ ଭଜା ଏୟା ଆଉ ଶାଗ ଭଜା ଏସବୁ ଖାଇଥିଲି ଆଉ।
ହଉ ଖା ଥଣ୍ଡା ଧରୁ ବ ବର୍ଷା ପାଗରେ ପଖାଳ ଖାଇଲେ ଥଣ୍ଡା ଧରିବ। ମୁଁ ଆଗରୁ ମେଡିସିନ ବତେଇ ଦଉଚି ଚଉଁରାପତର ଅଦା
ଆଜ୍ଞା।
ହୁଁ, ହୁଁ, ଛେଚିକି ରସ କରିକି ସିଝେଇକି ପିଇବେ।
ଆଜ୍ଞା। ନିହାତି ପିଇବି, ନାଇଁ ଥଣ୍ଡା ଧରିଲେ ନିହାତି ଆପଣଙ୍କର ଏଇ ଉପକାରଟା ମୁଁ ନିହାତି କରିବି।
ହୁଁ ନହେଲେ ମେଡିକାଲ ଯିବା। ସୁନିଶ୍ଚିନ୍ତ ହୁଁ।
ହଁ ମତେ ତ ମେଡିସିନ ଆଉ ଇଞ୍ଜେକ୍ସନ କି ବହୁତ ଡର ଲାଗେ, ମତେ ଭଲ ଲାଗେନି ମେଡିସିନ ବି। ଖାଇବା ପାଇଁ।
ହୁଁ।
ଆଉ
ନାଁ ଆମର ଏଠି ବାଉଁଶଗଛ ଅଛି ବହୁତ ଜୋର ପବନ ପବନ ହଉଛି ବ ର୍ଷା ପବନ ହଉଛି ବୋଲି ପୁରା କେଁ କାଁ ଡାକୁୁଛନ୍ତି।
ହଁ।
ହୁଁ ଆଉ ବେଙ୍ଗମାନେ ଆଜି କଟର କଟର ହଉଛନ୍ତି। ମାନେ ଯେହେତୁ ବର୍ଷା ହଉଛି ହୁଁ ଆଉ ଜୋରଜୋର ଝରି ଲାଗିବ ବୋଲି ଝରି ପୋକ ବି ଉଡୁଛନ୍ତି ଆଉ ଖାଲି ହୁଁ, ଚଢେଇ, କାଉ ସବୁ ଉଡୁଛନ୍ତି ତାଙ୍କୁ ଖାଇ ଦଉଛନ୍ତି ଝରିପୋକଙ୍କୁ।
ହଁ ଆଉ ସେ ପିଜୁଳି ତ ବହୁତ ଚଢେଇ ସବୁ ଖାଇଦଉଥିବେ ପିଜୁଳି ଆସିକି।
ହୁଁ ହୁଁ ଏଇଟା ବଡ ଚମ୍ପାଗଛଟେ ଅଛି ଆମର ଜାଣିଲ ନା ବହୁତ ସାରା ଚମ୍ପା ଫୁଲ ଫୁଟୁଛି। କି ସୁନ୍ଦର ଦୁଶୁଛି! ହଳଦିଆ ହଳଦିଆ ଚମ୍ପା ମହାଦେବ ଠାଇଁ ଚଢେ। ହୁଁ, କାଠିଆ କଦଳୀ ଫେଣେ ପଡିଛି ଆମର। ଚମ୍ପା କଦଳୀ ଫେଣେ, ଚାରିଟା କଦଳୀ ଫେଣେ ସବୁଥିରୁ ଫେଣେ ଫେଣେ ପ ଡିଛି। ଇଏ ସଇଲେ ତାକୁ ଖାଇବୁ, ତାସ-ସିଏ ସଇଲେ ତାକୁ ଖାଇବୁ।
ଆଜ୍ଞା। କଦଳୀ ତ ବହୁତ ଭଲ ଲାଗେ ପା ଚିଲା କଦଳୀ ଖାଇବା ପାଇଁ।
ହଁ। ପାଗରେ ହଁ ଖାଇବା ପାଇଁ ଭଲ ଲାଗେ ମତେ। ତରକାରୀ କଦଳୀଟା ଭଲ ଲାଗେ ଭାଜିକି ଖାଇବାକୁ। ନହେଲେ ସିଝା ତରକାରୀ କଲେ ଭଲ ଲାଗେ। ସଜ ତରକାରୀ ଭଲ ଲାଗେ ନା? ଅମୃତଭଣ୍ଡା, ଗାଜର, ବିଟ। ପୋଟଳ, ଆଳୁ, ସାରୁ, ବାଇଗଣ, ସୋୟାବିିନ ସବୁ ପକେଇକି ସିଝେଇଦବ। ଅଦା, ପିଆଜ, ରସୁଣ ଫୁଟେଇଦବ। ଜିରା, ଲଙ୍କା ଗୁଣ୍ଡ ଦେଇଦବ। ରୁଟି କି ଗରମ ଗରମ ଖାଇବ। କି ସୁନ୍ଦର! କି ମଜା! କି ଆନନ୍ଦ!
ଆଜ୍ଞା। ବହୁତ ଭଲ ଲାଗେ ଖାଇବା ପାଇଁ ରୁଟିରେ।
କଣ କରିବି? ବହୁତ କଷ୍ଟ କରି ଜାଳଗୁରା ଶୁଖେଇଥିଲି ଛାତ ଉପରେ। ଶୋଇ ପଡିଥିବାରୁ ଶୋଇ ପଡିଥିବାରୁ ସବୁଯାକ ଜାଳ ଓଦା ହେଇଯାଇଛି। ଏଇନା ଜାଳିବା ପାଇଁ ବହୁତ ହଇରାଣ ହଉଛି ମୁଁ। ଆମର ଗ୍ୟାସ୍ ବି ସ
ନାଇଁ।
ଉଜାଲା ଉଜାଲା ଗ୍ୟାସ ଯୋଉ ଆମର କଣ ଦଉଛି ସରକାର। ସେଇଟା ସରି ଯାଇଛି। ଉଁ ଯୋଉଥିପାଇଁ କି ଆମ ତିନି
ଥିବେ ରୋଷେଇଟି କରିବା ପାଇଁ।
ତିନିଚାରି ଦିନ ହେଲା ବହୁତ ହଇରାଣ ହଉଛୁ। ଆମର ବିରିଖାଡି ଅଛି ବୋଲି ଚଳିଯାଉଛି। ସେଇଥିରେ ଚୁଲି ଲଗାହଉଛି। ଆଉ ଘଷିଗୁଣ୍ଡା ଖରାଦିନେ ପାରିକି ରଖିଥିଲି।
ସେଗୁଡା ବି ଜଳାହଉଛି। ହୁଁ। ଆ ଆମ ମା କ୍ଷୀର ବସଉଛନ୍ତି। ବହୁତ ଗୁଣ୍ଡା ଖର୍ଚ୍ଚ ହେଇଯାଉଛି କ୍ଷୀରରେ। କ୍ଷୀର, ଦହି, ଛେନା, କ୍ଷୀରରେ।
ହଁ, ଯୋଉ ଘିଅ କରନ୍ତି?
ହୁଁ, ଆମର ଘିଅ ହୁଏ।
ହୁଁ। ଘିଅଟି ଘିଅରେ ଭାତରେ ପକେଇକି ଖାଇବା ପାଇଁ ବହୁତ ଭଲ ଲାଗେ।
ହୁଁ। ତମ ମା ଘିଅ କରନ୍ତି?
ନାଇଁ ଏମିତି କରନ୍ତିନି। ବେଳେ ବେଳେ ଆଗେ ବଡ଼ ବୋଉ କରୁଥିଲେ। ଏବେ ଆଉ କରୁନାହାନ୍ତି। କିଏ ଯଦି ତାଙ୍କୁ ଙ୍କ ଗୋଡଟି ଭାଙ୍ଗି ଯାଇଛି। ସିଏ ଆଉ ଠିଆ ହେଇ କି ବୁଲେଇକି କରି ପାରୁନାହାନ୍ତି। କରିପାରନ୍ତିନି ଆଉ। ଆପଣ ଘିଅ କଲେ ମୋ ପାଇଁ ନିହାତି ପଠେଇବେ।
ହଁ। ଦି କେଜି ଖଣ୍ଡେ ଭାବୁଛି ପଠେଇବି।
ଆଜ୍ଞା।
ଖାଇକି ଯେମିତି ଆପଣ ଉଁ-ଉଁ-ଝାଡା ହେଇପାରନ୍ତି। ବେଶୀ ଘିଅ ଖାଇବା ଭଲ ନୁହଁ। ଗରମ ହେଇଯିବ ପେଟ।
ଆଜ୍ଞା।
ହୁଁ। ଆଉ ସତ କଥା। ମାନେ ମୋ କଥା ଗେଲ ବୁଝିବେ ନି। ଘିଅଟା ଖାଇଲେ ଯେତିକି ଦେହକୁ ଭଲ ସେତିକି ବି ଖରାପ। କାଇଁନେ ଏଇନା ବର୍ଷା ଦିନେ
ଗ-ବ-ବର୍ଷା ଦିନ, ଗରମ ବି ଚାଲିଛି। ଆଜ୍ଞା।
ବର୍ଷା ଦିନେ ଯୋଉ ଝିଅ ମାନ କହିବେ, ହେ ଡ୍ରେସ ଶୁକୁନି, ଭଲ ମନ୍ଦ ହଉନି, ଆମେ ଗାଧେଇବାନି। ଆଉ ଏଣେ ଗାଧଉନଥିବେ, ସେଣେ ଘିଅ ଖାଇଦଉଥିବେ, ସେଣେ ଅଣ୍ଡା ଟିକଏ ଖାଇଦଉ ଥିବେ, ପୁଣି ମାଛ ଟିକେ ଖାଇଦଉଥିବେ। ଅଟମେଟିକ ପେଟ ଗରମ ହେଇଯିବ ଝାଡା ହେବେ। ହଁ ମେଡିକାଲ ଯିବା ଡାଇ କଣ କହିଲା ହେଟା ଡାଇରିଆ ହବ ଏଇ ସଲାଇନ୍ ନବ ଇଞ୍ଜେସ ସନ୍ ନବ ଔଷଧ ନବ। ହଁ ଭଲ ଲାଗିବ।
ହଁ ପ୍ରାୟ ଅଛନ୍ତି ତ ସମସ୍ତେ ଗାଧୋଉ ବି ନାହାନ୍ତି ଯୋଉ ଡ୍ରେସ ଶୁଖୁନି ବୋଲି ଶୀତ ଥଣ୍ଡା ବି ଲାଗୁଛି ଏବେ।
ହୁଁ ଖାସ୍ କରି ଆପଣ ହୁଁ ଗାଧନି ମୁଁ ଜାଣିଛି ଟିକେ-ଟିକେ କାହିଁକି ନା ସେଦିନ କହୁଥିଲେ ମାନେ ବର୍ଷା ହେଲେ ମୁଁ ଜମା ଗାଧେଇବାକୁ ଭଲ ପାଏନି।
ହଁ ଆଜ୍ଞା ମତେ ତ ଭଲ ଲାଗେନି କାହିଁକି ନା ଥଣ୍ଡା ଲାଗେ ନା। ଆଁ ବେଳେ-ବେଳେ ଗାଧଏ ବେଳେ-ବେଳେ ଗାଧାଏନି ଆଉ।
ହୁଁ ତମେ ସିଲେଇ ଶିଖିଛ-ତମେ ସିଲେଇ ଶିଖିଛ?
ହଁ ଏମତି ଅଳ୍ପ-ଅଳ୍ପ ଟିକେ ଟିକେ ସିଖ
ଆଁ ମୁଁ ଦେବି ଦି ଚାରିଟା ଖଣ୍ଡେ ମୋର ଲୁଗା ମୁହଁ ମାରିଦବ ଟିକେ ମୁଁ ତ ଦେଖିନି ତମ ଘର ବି ଜାଣିନି ନା ହେଲେ ବି ଯିବା। କେବେ ନବା ଏପଟେ ଆମର ସିଲେଇ କରିବାକୁ ଲୋକ ନାହାନ୍ତି। କେ-କେ ଏଠି ମେସିନ ଚଲଉନାହାନ୍ତି। ଟିକେ ପିନ୍ଧିବା ପାଇଁ ଲୁଗା ହେରିକା ବହୁତ ଅସୁବିଧା ହଉଛି ଏଠି।
ଆଜ୍ଞା।
ଭାବୁଛି ଟିକେ ବୁଝିକି କୋଉଠି ସିଲେଇ କରୁଛନ୍ତି ସବୁ ଯାଇଁକି ନା। କିଛି ବ୍ଲାଉଜ ହରିଆ ତିଆରି କରିବି। ଆଉ ସିଲେଇ ଶିଖିବାକୁ ବହୁତ ଇଚ୍ଛା ଅଛି।
ଆଜ୍ଞା ଶିଖନ୍ତୁ ସିଲେଇଟି ବହୁତ୍ ଭଲ ଜିନିଷ। ଟି ମାନେ ନିଜ ଜିନିଷ ନିଜେ ତିଆରି କରିପାରିବା ଡ୍ରେସ୍ ହଉ କିମ୍ବା ବ୍ଲାଉଜ ହଉ ଯେକୌଣସି ଜିନିଷ।
ହଁ ଆଉ ଆସୁନାହାନ୍ତି କେବେ ଯିବା ଏଠି ଆମର ମହାବିନାୟକ।
ନିହାତି ମାନେ ବର୍ଷା ଋତୁଟି ଯାଉ। ଯିବା ସାଙ୍ଗ ହେଇକି ବୁଲିକି ଆସିବା ଆଉ।
ହୁଁ ମୋର ବହୁତ୍ ମନ ଅଛି ମହାବିନାୟକ ଯିବାରେ। ଆଉ କଣ କରିଆ ଠାକୁରଙ୍କ ଡୋରି ହଁ ମାଙ୍କଡ ଅଛନ୍ତି ଆମର ମହାବିନାୟକ ଆଡରେ ଉଡୁଛନ୍ତି। କେ ମାନେ ଡେଙ୍ଗା ଗଟେ ବଢ଼ନ୍ତି ନା ଆମର ଏମନ୍ତି ମହାବିନାୟକ ସେ ଘର ଭିତର ଟା ପୁରା କଭର ହେଇଗଲାଣି। ଆଉ ହୁ ସେଠି ବି ବାହାଘର ହଉଛି।
ହଁ ମୋ ଭାଇଙ୍କର ବି ମୋ ସାନ ଭାଇଙ୍କର ବି ସେଇଠି ବାହାଘର ହେଇଥିଲା।
ଆଉ ଉପରୁ ପାହାଚ ଉପରୁ ଗଲା ବେଳକୁ ଉପର ପାହାଡ ଉପରୁ ଗଲା ବେଳକୁ ବନ ଦୁର୍ଗା ଦେଖିବା ପାଇଁ ଗୋଡ କଣ ହେଇଯାଉଛି। ପାହାଚ
ପାହାଚ ଏବେ ତ ରାସ୍ତା ବି ହେଇଗଲାଣି ନା ଯିବା ପାଇଁ ଏବେ ରାସ୍ ତା ହେଇଗଲାଣି ଗାଡିରେ ବି ଚାହିଁଲେ ଯାଇପାରିବେ ପାହାଚରେ ଆଗେ ସବୁ ପାହାଚରେ ଯାଉଥିଲେ ରେଜେଟ ତୁ ରାସ୍ତା ଏଠି ନଥିଲା।
ନା-ନା ଉପରକୁ-ଉପରକୁ ଗାଡି ଯାଇହବ ନାହିଁ। କାହିଁକିନା ମହାବିନାୟକ ଉପରକୁ ସେତିକି ଯାଇହବ। କିନ୍ତୁ ଅପା ପୁରା ଉପରକୁ-ଉପରକୁ ଆ ହେଇନି। କପିଳାସ କୁ ବାଟ ଅଛି, କପିଳାସ ଯିବାକୁ ହେଲେ ଉପରକୁ ଗାଡି ନେଇକି ଯାଇହବ। କିନ୍ତୁ-କିନ୍ତୁ ଚାଲିକି ଯିବାର ଯୋଉ ମଜା ଆଉ ଗାଡିରେ ନାହିଁ।
ଏବେ-ଏବେ କିନ୍ତୁ ବନ ଦୁର୍ଗା ବନ ଦୁର୍ଗା ଯୋଉ ଉପରେ ଅଛନ୍ତି।
ହୁଁ।
ସେ ତଳୁ ପୁରା ଉପରକୁ ପୁରା ଏବେ ରାସ୍ତାଟି କରେଇ ନେଲେଣି।
ହୁଁ।
ଆଜ୍ଞା ଆପଣ ଗାଡି ନେଇକି ବି ଯାଇପାରିବେ।
ହୁଁ।
ଆଜ୍ଞା।
ହୁଁ ଆଉ ଆଜ୍ଞା ମୁଣ୍ଡ ଟା ବିନ୍ଧୁଛି ମୋର ହ ଆଜ୍ଞା
ଠିକ ଅଛି ଟିକେ କାଢା କରିକି ପିଇ ଦଉନାହାନ୍ତି।
ହୁଁ ଭାବୁଛି ସେଇଆ କରିବି ଟିକେ ମୁଣ୍ଡ ଟା ପ୍ରବଳ ବିନ୍ଧୁଛି। ଅଦା ସୁଙ୍ଗରାପତ୍ର ମହୁ ଟିକେ ସିଝେଇକି ଭାବୁଛି ପିଇଦେବି ବଡ ଅଳେଇଚ ଲବଙ୍ଗ ହେରିକା ପକେଇକି ମୁଣ୍ଡ ବିନ୍ଧା ଟିକେ କମିଯିବ। ହୁଁ
ଆଜ୍ଞା।
ଆଉ ଉ--ଠିକ ଅଛି ଆପଣ କଣ କରନ୍ତୁ। ଫିର କେତେ ବଳେ ଆପ ଆପଣଙ୍କର କଲ୍ କରିବେ ଆପଣଙ୍କ ସହିତ କଥା ହେବା ପାଇଁ ମୋତେ ବହୁତ ଭଲ ଲାଗୁଛି।
ହାଜ୍ଞା।
ଫିର କେତେବେଳେ ଆପଣ କଲ କରିବେ କଥା ହେବା।
ଆଜ୍ଞା ରଖୁଛି।
ଆଜ୍ଞା ନମସ୍କାର ରଖୁଛି।